ହମସନ୍ତି।
ଭାଇ ଏଠି ବସିଛୁ।
ଆଉ ଖିଆ ପିଆ?
ହଁ ଖିଆପିଆ କରିସାଇଲୁଣି ଆଉ।
ତମ ଦେହ ପା ଭଲ ଅଛି?
ହଁ ଘରେ ସମତ ଙ୍କ ଦେହ ପା ଭଲ ଅଛି। ଜଉ ଚକୁଲି ପିଠା କେମିତି ତିଆରି ହୁଏ। ଚକୁଳିି ପିଠା ରେ କେତେଟା କଣା? କଣ?
ରଜରେ କଣ କଲ?
ରଜରେ ବୁଲିଲୁ। ଫାଷ୍ଟ ଦିନ ହାତ ଟା ଭାଙ୍ଗିଗଲା ଟିକେ ଯାଇଥିଲୁ ବୁଲିଲୁ ତ।
ଉଁ ହୁଁ ଆଉ ଡ୍ରେସ ଫ୍ରେସ କିଣା କୁଣି?
ନାଇଁ ଭାଇ ଡ୍ରେସ ପଇସା ପତ୍ର ନାହିଁ କଣ ଡ୍ରେସ୍ ଫ୍ରେସ୍ କିଣିବୁ।
ଘରେ ବାପା କଣ କରନ୍ତି?
ଖାଲି ଚାଷ କରନ୍ତି ଆଉ।
ଓ ହୋ। ଆଉ ତମେ କଣ କର? ମୁଁ ମୁଁ ବି ଚାଷ କରେ।
ଓହୋ ଆଉ ତମ ବାବା କଣ କରନ୍ତି?
ବାପା ଚାଷ କରାନ୍ତି।
ଉଁ ହୁଁ।
ହୁଁ ଆଉ
ଆଉ ଚକୁଳି ପିଠା ଖାଇଚ
ପଇସା ପତ୍ର ଚାଷ ରୁ କେତେ କଣ ମିଳେ?
ଏ ବହୁତ କ୍ଷତି ହୁଏ। ଧାନ ବହୁତ କ୍ଷତି ହୁଏ। ଲାଭ ହୁଏ ଆଉ ଗୋଟେ ସିଜିନ। ଗୋଟେ କ୍ଷତି ହୁଏ ଆଉ।
ଓହୋ ଆଉ ତମଆଡେ ରଥଯାତ୍ରା କଣ କେମିତି ଚାଲିଚି?
ରଥଯାତ୍ରା ଭଲ ଚାଲିଚି। ଆଉ କଣ କଣ ଚାଲିବ?
ଉଁ ହୁଁ। ଆଉ କଣ ଆଉ ରାତିରେ କଣ ଖିଆ ହବ?
ରାତିରେ ଚକୁଳି, ପିଁ ଯୋଉ ବରା ଗୁଗୁନି କହିନି ଯାହା ଆଣ ଗୋଟେ ହେଲେ ଖାଇବୁ ଆଉ।
ଉଁ ହୁଁ ତମ ଆଡେ ଆଉ କଣ କଣ ଅଛି ଜାଗା ସବୁ ବୁଲିବା ଜାଗା।
ହଁ ବୁଲିବା ପାଇଁ ଏପଟ ଅଛି। ସେ ପୁରୀ ଫୁରୀ ଜାଗା ଆଡେ କେବେ ଯାଇଛ ନା।
ହୁଁ ପୁରୀ ଯାଇଥିଲି ଏବେ? ହଁ ପୁରୀ ଯାଇଥିଲି ଏବେ।
ଓହୋ।
ତମେ ଯାଇଛ କି ପୁରୀ କେବେ?
ନା ନା ଯାଇନି ଭାବୁଚି ଯିବି ଏବେ ଆଉ।
ଉଁ ହୁଁ।
ଆଉ ଜଗନ୍ନାଥ ମନ୍ଦିର କେତେଟା ଦ୍ଵାର ନା କଣ?
ଜଗନ୍ନାଥଙ୍କର ଚାରିଦୁଆର। ସିଂଘ ଦ୍ୱାର ଅଶ୍ଵ ଦ୍ୱାର ଘୋଡ଼ା ଦ୍ୱାର ମୃଗଦ୍ୱାର ହସ୍ତିଦ୍ୱାର ଉଁ ମ୍ ଯିବ ବୁଲିକି ଆସିବ ଜଗନ୍ନାଥଙ୍କୁ ଦର୍ଶନ କରିକି ମହାପ୍ରସାଦ ଅବଡ଼ା ଖାଇବ। ଉଁ ଆଉ ଉଁ ମ୍ ମ୍ ସେଠି ଅଛି ମା ବିମଳାଙ୍କ ମନ୍ଦିର ବୁଲିବ ଉଁ ହନୁମାନଙ୍କ ମନ୍ଦିର ବୁଲିବା। ହୁଁ ମ୍ ଆଉ ସେ ସେଠି ଅଛି ଜମ୍ବେଶ୍ଵର ମନ୍ଦିର ପୁରୀର ମହାଦେବଙ୍କ ମନ୍ଦିର ବୁଲିବ। ଆଉ କଣ ଅଠର ନଳା ଦେଖିବ। ଆଉ ବେଷ୍ଟ ଆକର୍ଷଣୀୟ ହେଲା ତମ ସିବିଚ୍ ଯିବ ବୁଲିବ ଗାଧୁଆ ପାଧୁଆ କରିକି ଆସିବ।
ପାଣି ଟା ମିଠା ନା ପିତା ନା ଲୁଣିଆ ନା କଣ ସେଇ ପାଣି ଟା କୁହନ୍ତୁ ନା?
ସମୁଦ୍ର ପାଣି ତ ଲୁଣିଆ।
ଆଉ ଗୋଟେ ଚନ୍ଦ୍ରଭାଗ ବିଚ ନା ହେଟା କଣ ଗୋଟେ ଥାଏ ନା କଣ?
ହୁଁ ଚନ୍ଦ୍ରଭାଗା କୋଣାର୍କ ପାଖରେ ସେ।
ନା ନା।
ସେଇଠି ଚନ୍ଦ୍ର ଉଦୟ ହୁଅନ୍ତି ଅସ୍ତ ବି ସେଇଠି ମାନେ ଆସେ ପୁରା ଦେଖିପାରିବେ ଆପଣ ଆଉ କେମିତି ଉଦୟ ହୁଅନ୍ତି କେମିତି ଅସ୍ତ ହୁଅନ୍ତି।
ଓ ହୁଁ ଆଚ୍ଛା ଇଏଆ ତାହାଲେ।
ହୁଁ ହୁଁ ଆଉ।
ଇଏ ତ ଭଲ ଆଉ।
ଆଉ ଗାଁରେ କଣ କଣ ସବୁ ପର୍ବ ଆପଣଙ୍କର ହୁଏ?
ଏ ସବୁ ଭଲ ପର୍ବ ହୁଏ ଆଉ।
କଣ ପର୍ବ ମ କଣ?
ଏସବୁ ଭଲ ପର୍ବ ହୁଏ ଆଉ ଏଇନା ତ ଯାଉଛନ୍ତି ଗୋଟ ରାସ୍ତାରେ ଥିଲେ ଯାଉଛନ୍ତି ସିଏ ଆମ ଆଗ ଗାଁ ଟା ଗୋଟେ ଯାଏ। ତୁ କି ଯାଉଛନ୍ତି ଯେ ତାଙ୍କ ପଛେ ପଛରେ ସବୁ ଗଲେହାରି। ଏଇଟି ଧରେନା ଚାରି ଜଣଆକ ବିକଳ ହେଇକିନା
ଉଁ ହୁଁ। ଓହୋ ଆଉ ଆପଣଙ୍କ ପାଖରେ କଣ କଣ ମନ୍ଦିର ଅଛି ସବୁ?
ଆମ ପାଖରେ ଜଗନ୍ନାଥ ମନ୍ଦିର ଆଉ ଶିବ ମନ୍ଦିର ଆ ପାର୍ବତୀ ଆଉ ହନୁମାନ ତାରିଣୀ ମନ୍ଦିର ମା ଚନ୍ଦ୍ରା ଶୁଣି ସବୁ ଏମିତି ମନ୍ଦିର ଅଛି ଆଉ।
ହୁଁ ହୁଁ। ଆଉ ଦେହ ପା ତମର ଭଲ ଅଛି?
ହଁ ଦେହ ପା ଭଲ ଅଛି। ତମେର ଦେହ ପା ଭଲ ଅଛି?
ହଁ ଏବେ ଜଷ୍ଟ ଟିକେ ଦେହ ଖରାପ ଥିଲା ଥଣ୍ଡା ହେଇଥିଲା। ଯାଇକି ଉଁ ମ୍ ମ୍ ମ୍ ମୁଁ ବ୍ଲଡ଼ ପରୀକ୍ଷା କରିକି ମେଡିସିନ ଖାଇକି ସୁସ୍ଥ ହେଲି ଆଉ।
ହଁ।
ଆଉ ଚାଷବାସ ତମ ଆଡେ?
ହଁ ଚାଷବାସ ହୁଏ ଆଉ ଯଦି ଲୋକ ସଟେଜ ପଡିବ ଆମକୁ କହିବ ଆଉ। ହ
ହୋଉ ଠିକ ଅଛି ଆପଣ କେତେ କଣ ନିଅନ୍ତି?
ଅଢେଇଶହ ନୋଉ ଆଉ ଗୋଟେ ଦିନ କରେ ଆଉ।
ଦିନ୍ତାଙ୍କର ଅଢେଇଶହ ଭଲ ତ ଶସ୍ତା ଅଛି ଆମର ଏପଟେ ତିନିଶହ ପଚାଶ ନଉଛନ୍ତି। ତିନିଶହ ପଚାଶ ସେଥିରେ, ପୁଣି ଖାଇବେ ପିଇବେ ଶୋଇବେ
ଆଉ ଆପଣ ଆଗଆଡ଼େ ତଳି ଫଳି ପଡ଼ିଲାଣି
ନାଁ ପଡିିନି ତଳି।
ଆଉ କେବେ ପଡିବ?
ପଡ଼ିବ ଆଉ ହେଲେ ଆଉ ପନ୍ଦର କୋଡ଼ିଏ ଦିନ ପରେ ଆଉ।
ହୁଁ ହୁଁ ଆମର ଯେତେବେଳେ ରୁଆ ହବଣିି ଆଉ, ଏପଟେ ଆସିକି ଆପଣଙ୍ ରୁଆରୁଇ କରିଦେବେ ଆଉ।
ତମ ଆଡେ ଟ୍ରେନ ଯାଉଛନ୍ତି, ନା ରେଳଗାଡି?
ହଁ ଆମ ଆଡେ ତ ଟ୍ରେନ ଯାଉଛି। ଆମ ଆଡ଼େ ଯଉ ଟ୍ରେନ୍ ଯାଉଛି, ସେ ନେଳି ଟ୍ରେନ ସେଥିରେ କୋଡିଏଟା ବଗି ଅଛି
ଓହୋ।
ଆମର ଲୋକ ପାଇଲଟ ଜଣେ ସେ ଚଲାଉଛନ୍ତି, ଧଳା ପୋଷାକ ପନ୍ଧି ଏଇଠି ଆମର ଗୋଟେ ଚେକ୍ ଗେଟ୍ ଅଛି, ସେଠି ଆମ ଗାଁରେ ଦି ଜଣ ପିଲା ଚାକିରୀ କରିଛନ୍ତି ସେମାନେ ଏଠି ପତକା ଫତକା ଦେଖାନ୍ତି, ଗେଟ୍ ଟା ମେସିନରେ ବନ୍ଦ କରନ୍ତି ଆଉ। ଆଜି ଏବେ ତ ଏଇ ସାଙ୍ଗେ ସାଙ୍ଗେ ଗୋଟେ ଟ୍ରେନ ରେ ମୋ ଯାଉଛି ବି ମୋ ଆଖି ଆଗରେ ନେଲି ଟ୍ରେନଟେ ଖାଲି ଡାଲା କିଛି କିଛି ମାଲ ନିଆ ଆଣି ନେଇନି ଯାଉଛି ସେମିତି ଆଉ।
ଓ। ତମେ ଏବେ ଭାଇ କୋଉଠି ଅଛ ଆମେ ଯୋଉ ମଣ୍ଟା ପିଠା କାକେରା ମୁଁତ ରଜ ଆଡେ ବୁଲି ଗଲି ଭାରି ଗୋଟେ ଜାଗାକୁ ମାଉସୀ ଘରେ ଜଣେ ତାଙ୍କ ଘରକୁ ତ ଗଲି ଭାର ଆଉ ସିଆଡେ ବୁଲିଲୁ ବହୁତ ଜାଗା ଆଉ।
ସେଠି କଣ କଣ ଜାଗା ସବୁ ବୁଲିଲେ?
ସେଠି ସବୁ ପର୍ଯ୍ୟଟକ ସ୍ଥଳୀ ଆଉ ସମୁଦ୍ର କୂଳ ସମୁଦ୍ର କୂଳ ପାର୍କ ଫାର୍କ ସେ ସବୁ ବୁଲିଲୁ ଗଛ ଆଜ୍ଞା ଆମେ ଜାଇଥିଲୁ ସମୁଦ୍ର ଜାଗା ଜାଇଥିଲୁ ସମୁଦ୍ରକରରେ ଆଉ।
ଓହୋ ଭୋଜି ଫୋଜି କରିଥିବେ ଆଉ? ହଁ ହଁ। ଆଉ ରଜ ଉତ୍ସବ ଆପଣଙ୍କର ଗାଁ ରେ କେମିତି କଣ ହେଲା?
ରଜସ ସବୁ ଭଲ ଗାଁରେ ଆଉ ଆମ ଗାଁରେ ଛଅଟା ଦୋଳି ପଡିଥିଲା, ରାମ ଦୋଳି ଆଉ ଯୋଉ ଚକ୍ର ଦୋଳି, ଏଇଟା ସବୁ ପଡିଥିଲା ଆଉ।
ହଁ ହଁ। ଭୋଜିଭାତ
ହଁ ଭୋଜି ଭାତ ସବୁ ଏମିତି ହେଇଥିଲା ଆଉ।
ହ ହଁ। ହଉ ତମଟ ସବୁ ଏବେ କଣ ମାନେ ଖାଦ୍ୟ ଯେମତି ଗଛ ଫଳ କଣ ଯେମିତି ଆମ୍ବ ପଣସ ସେମିତି କଣ ସବୁ ଅଛି?
ଆମଡ଼େ ଏଇ ଯୁ ଆମ ଏଡେ ଟସର ଚାଷ ଜାଣିଛ?
ହଁ।
ଟସର ଚାଷ ଏପଟେ ଆମର ବଢିଆ ହୁଏ, ସବୁ ପା ଦ ତିନି କିଲୋମିଟର ହାତ ପର୍ଯ୍ୟନ୍ତ ଥିବ ବୁଲି ଆସଛନ୍ତି ଆଉ
ଓହୋ ସୀତା କଳ।
ହଁ।
ହୁଁ ହୁଁ ଆଉ ଭଲ ସାର୍ଟ ପ୍ୟାଣ୍ଟ ତ ସେଠି ମିଳୁଥିବ?
ହଁ ଭଲ କମ ଦାମ ସାର୍ଟପେଣ୍ଟ ସୁତା ଅଛି ଆଉ।
ତମକୁ କଣ୍ଟାକ୍ଟ କଲେ ମିଳିବ ତ ସାର୍ଟ ଦିହଳ ପ୍ୟାଣ୍ଟ ଦିହଳ ନହେଲେ ଆଣିବା ଦେଖିବା ଆଉ।
ଆଜ୍ଞା।
କଣ କେମିତି ସବୁ ଏପଟେ ରେଟ ରୁହେ ଅଧିକ ନାଁ କମ? ଓ ହୋ। ଆଉ
ଆଉ କଣ କୁହନ୍ତୁ।
ଆଉ ସବୁ ଭଲ।
ଆଉ ପନିପରିବା ସବୁ କଣ ଲଗେଇଛନ୍ତି ବାରିରେ?
ପନିପରିବା ପୋଇ ଝୁଡଙ୍ଗ ଇଛ ଏମିତି କରାହେଇଛି। ଛି ଆଉ ବାଇଗଣ ବିଲାତି କରାହଉଛି ଆଉ। ମୂଳା ଚାଷ ଟା ହଉନି ଏବେ?
ହୁଁ ହୁଁ।
ସେଇ ଆଉ ତମେ କଣ ଖାଇଥିଲ?
ହୁଁ ହୁଁ।
ତମେ କଣ ଖାଇଥିଲ?
ଆମେ ଆଜି ଖାଇଥିଲୁ ଭାତ ଡାଲି ଆଳୁ ଭର୍ତ୍ତା ପାମ୍ ପୋଡ଼ ଆଉ ମାଛ ଭଜା ହେଇଥିଲା।
ମାଛ ଭଜା ମାଛ ବେସର ହବ ଏବେ ଖାଇବା ମାଛ ବେସରେ କେମିତି ହ ଜାଣିଛନ୍ତି ମାଛ ବେସରେ କେମିତି ହୁଏ ଜାଣିଛନ୍ତି।
ହଁ ଜାଣିଛି।
କେମିତି ହୁଏ କହିଲେ?
ସେ ମସଲା ପକା ହବ ସେ ରୋଷେଇରେ ଚୁଲିରେ ଜଳା ହବ ତାପରେ ତେଲ ପକାହବ ତେଲ ପକାହେଇକିନା ଧୁଅନ୍ତି। ହୁଏ ଆଉ।
ଭଲ ଲାଗେ ଆପଣଙ୍କୁ ଖାଇବା ପାଇଁ?
ଭଲ ଲାଗେ ଖାଇବା ପାଇଁ।
ଆଉ ଖେଳରେ କୋଉ ଖେଳ ଆପଣଙ୍କୁ ଭଲ ଲାଗେ?
ଏ ଯୋଉଁ କବାଡି।
ଉଁ ହୁଁ କବାଡି ଆପଣ ଖେଳିଛନ୍ତି।
ଆଜ୍ଞା।
କୁଆଡେ କୁଆଡେ ଯାଇକି ଖେଳିଛନ୍ତି ଓଡିଶା ବାହାରାରେ ନା ଓଡିଶା ଭିତରେ?
ନାଁ ନାଁ ଆଁ ସେ ଗାଁ ପାଖାପାଖି ଆମେ ସେ
ଓ ହୁଁ ତା ପାଖ ସବୁ ଯୋଉ ଖେଳ ହୁଏ ଟୁର୍ଣ୍ଣାମେଣ୍ଟ ସେଇଠି ଖେଳଥିବେ ଆଉ।
ଆଜ୍ଞା।
ଓ ହ ଭଲ ଆଉ
ଆଉ ସବୁ ଭଲ ଆଉ।
ହଁ ଆଉ ଖିଆପିଆ ରାତିରେ କେତେବେଳେ କଣ ହଉଛି?
କଣ।
ଖିଆ ପିଆ ଯେତେବେଳକୁ ରାତିରେ କେତେବେଳେ କଣ ହଉଛି?
ହଁ ସବୁ ଭଲ ହୁଏ
ଓହୋ ସେୟାତ ସବୁଆଡେ ସେମତି ଆଉ ବର୍ଷା ହେଇ
ନାଁ ବର୍ଷା ହେଇନି।
ଓହୋ ବର୍ଷା ହେଇନି।
ନା ବର୍ଷାହେଇନି ତମଆଡେ ବର୍ଷା ହୋଉଛି?
ହଁ ଆମ ଆଡେ ତ ଏବେ ବହୁତ କଳାହାଣ୍ଡିଆ ମେଗ କରିକି କେମତି କୁଟିବ ଯେମିତି। ମୁଁ ଯାଉଛି ଭାଇ ସେଥିପାଇଁ ଟିକେ ରଖୁଛି ମୁଁ ପରେ କଲ୍ କରିବି ଆଉ।
ଆଜ୍ଞା।